ହଁ କ।
ହ ଆଉ ହାଲୋ। ଏଇ ଗାଡି ଚଲଉଥିଲି, ଯାଉଚି ଘରକୁ।
ଭଲକି ଫୋନ ଟା ଦେଖେ ନଏଜ କଟ ହଉଛି।
ହାଲୋ।
ହଁ କ।
ହେଇ ଗଲା ହଉ ଆଉ କଁ କରୁଛ ଏବେ?
କିଛି ନାଇଁ ବସିଛି ରଥଯାତ୍ରା ପ୍ଲାନ୍ ଚାଲିଛି ଆମେ ରଥଯାତ୍ରା ଭାବୁଛୁ ପୁରୀ ଯିବୁ ତ।
ଆଛା ରଥଯାତ୍ରା ଭାବୁଛ ପୁରୀ ଯିବ।
ହଁ।
ଓହୋ କିଏ କିଏ ଯିବ?
ଏଇଆ ଆମେ ତ ତିନି ଆମ ପରିବାର ତ ଆମେ ତିନି ଆଉ କିଏ କିଏ ଯାଉଛି ଆମର ତ ମେନ୍ ପରିବାର ପୁରୀରେ ବି ଅଛନ୍ତି ଦି ଜଣ ବଡ ବାବା ସାନ ବାବା ଘର।
ଆଉ ବଡ ଆବା ସାନ ଆବା କେତେ କଁ ତମ ଭାଇ ଭଉଣୀ ସେଠି ଥିବେ ନା କିଏ କିଏ କଁ ଅଛନ୍ତି?
ହଁ ସେଇଠି ଭଉଣୀ କେହି ନାହାନ୍ତି ସବୁ ଭାଇ। ବଡ ବାବାଙ୍କର ଗୋଟେ ପୁଅ ସାନ ବାବାଙ୍କର ଦିଟା ପୁଅ।
ବଡ ବାବା ଆଉ ତାଙ୍କର କେତେ ଏଜ?
ଏଜ ଦେଖା ଗଲେ ବଡ ବାବାଙ୍କ ପୁଅ ଟା ହଉଛି ଜଷ୍ଟ ଏବେ ଟେନଥ ଦବ ଆଉ ଇଏ ବି ସେମ ସାନ ବାବାଙ୍କର ଦିଟା ପୁଅରୁ ଗୋଟେ ପୁଅ ମୋ ସାଙ୍ଗର ସିଏ ଏବେ ବିଟେକ କରୁଛି। ଏଇ ସେନ୍ଚୁରିଅନ୍ ରେ। ଆଉ ସାନ ଟା ବି ସିଏ ବି ଟେନ୍ଥ।
ଟେନ୍ଥ ଦବ ଆଚ୍ଛା।
ହଁ।
ଭଲ ତାହେଲେ ପାଖାପାଖି ଏଜ ର ସବୁ ଆଉ ତାହେଲେ ଭଲ ମ ମଜାମସ୍ତି କରୁଥିବ।
ହଁ ଆମର ସବୁ ଏକାଠି ହେଇଗଲେ ଘର ଉଠେ ପଡେ।
ଆଚ୍ଛା ଏମିତି କଁ କଁ ମଜା ମସ୍ତି କର ଟିକେ କହିଲ?
ଯେମତି ଆମେ ଲାଇବେ ଯୋଉ ଫି ଫାର ଗେମ୍ ଚାଲିଛି ସେ ଆମେ ସମସ୍ତେ ମିଶିଲେ ସେଆକୁ ଖେଳୁ ଫାଷ୍ଟ ପୁରୀ ଟାଇମ୍ ମିଳିଲେ।
ଚାରି ଜଣ।
ଚାରି ଜଣ ହଉ କି ଚାରି ଜଣ ନାଇଁ। ବାର ଜଣ ଆମ ଚଉଦ ଜଣ ଯୋଉ ଭାଇ ଅଛନ୍ତି ଚଉଦ ଜଣ ଭାଇ ରୁ ପ୍ରାୟ ଛୋ ଛୋଟ ବଚା କାଟିକି ଆ ମୋ ଏଜ କୁ ମୋଠୁ ଗୋଟେ କମ ଏଜରେ ହେବେ ପାଖାପାଖି ଆମେ ସାତ ଜଣ ଅଛୁ।
ଆଚ୍ଛା।
ଏଇ ସାତ ଜଣ ହିଁ ଆମେ ଫ୍ରି ଫାୟାର ଖେଳୁ। ତାପରେ ଆଉ କିଛି ମଜାମସ୍ତି କରିବା ପାଇଁ ଏମିତି ଚୁଗଲି ଗପା ଗପି ହଉ ନହେଲେ ଲାଇକ୍ ଫଟୋ ଫଟ ଉ ଠା ଉଠି ନହେଲେ ଲୁଡୁ ଖେଳୁ ନହେଲେ କ ଥାବାର୍ତ୍ତା ହଉ ଏମିତି ହିଁ ଆମର ମଜା ମସ୍ତି ଆଉ ଅଲଗା କିଛି ଆମର ମଜା ମସ୍ତି ନାହିଁ।
ଆଉ ଚୁଗଲି କା ଟପିକ କଣ କହୁ
ଟାପିକ୍ କାହା ଫ୍ରେଣ୍ଡସ୍ ଉପରେ ନହେଲେ କାହା ଗର୍ଲଫ୍ରେଣ୍ଡ ଉପରେ ନହେଲେ କାହାକୁ ଏମ ଭାଇ ଭାଇ ଲଗେଇକି ଅ ଲାଇକ୍ ସିଏ ଏମିତି କଲେଜରେ ଖେଳୁଛି କି ଏମତି କେମିତି ଯାହାବି ହଉ ଏମିତି
ଆଚ୍ଛା ଅ ହୋ।
ହଁ।
ତା କେତେ ଦିନର ପ୍ଲାନ ଅଛି ଯିବାର ପୁରୀ?
ସେଇ ଦୁଇ ଦିନ ଯୋଉଦିନ ରଥଯାତ୍ରା ତା ପୂର୍ବ ଦିନଟା ରଥଯାତ୍ରା। ସରିଲେ ରିଟର୍ନ ହେଇଯିବୁ ନହେଲେ ତା ପରଦିନ ସକାଳୁ ବସ୍ ସେଇ ପାଖାପାଖି ତିନି ଦିନ।
ନା ଗୋଟେ ରାତିରେ ଯିବ ଆଉ ଗୋଟେ ରାତିରେ ଆସିବ ନା କଣ?
ହଁ।
ଦିନରେ ଯିବା ଆସିଆ ନାହିଁ।
ନା ଦିନରେ ଯିବା ଆସିବା କରିହୁଏନି ରଥଯାତ୍ରା ଦିନ ଦିନରୁ ବନ୍ଦ ହିଁ କରିଦିଅନ୍ତି। ଚାରିଆଡୁ ବନ୍ଦ କରିଦିଅନ୍ତି ତ ଚାଲିକି ହିଁ ଟ୍ରାଭେଲ କରିବାକୁ ପଡିବ।
ନା ନା ମୁଁ ଏପଟେ ଯିବା କଥା କହୁଛି ମୁଁ କହୁଛି ଏପଟୁ କେମିତି ଯାଏ ଏପଟେ ରାତିରୁ ଯାଅ ନା ଏପଟୁ ଦିନରୁ ଯାଅ।
ପଟୁ ଆମେ ରାତିରେ ହିଁ ସବୁବେଳେ ଯାଉ। କାହିଁକି ନା ଦିନ ବେଳେ ସବୁବେଳେ ଟ୍ରାଫିକ ବନ୍ଦ କରିଦିଅନ୍ତି ସେଥିପାଇଁ। ହଁ ହଁ।
ଓହୋ ତ ସେଇ ର ମାନେ ମନ୍ଦିରଙ୍କ ପାଖରେ ହିଁ ଘରଟା ବୋଧେ।
ହଁ ବଡ ବାବାଙ୍କ ଘର ଟା ମନ୍ଦିର ପାଖରେ ସାନ ବାବାଙ୍କର ଟିକେ ଦୂର ହବ। ତ ଆମେ ସବୁବେଳେ ଆସ୍ ଆସିଲେ ବଡ ବାବାଙ୍କ ଘରେ ହିଁ ରହୁ କାହିଁକି ନା ପାଖଟା ହବ ତ ଅବ୍‌ଇଏସ୍‌ଲି ସେଇଠି ହିଁ ରହିବୁ। ତ ରଥଯାତ୍ରା ସରିଲେ ଆମେ ସାନ ବାବାଙ୍କ ଘରକୁ ଯାଉ ବୁଲିକି ଆମ ଆମେ ନିଜ ଘରକୁ ପଳେଇ ଆସୁ ଆଉ।
ଆଚ୍ଛା ତ ସେଇ କେତେ ରାତିରେ ବାହାର।
ରାତିରେ ବାହାରୁ ନହେଲେ ଭୋରୁ ଭୋରୁ ସକାଳ ସେଇ ପାଞ୍ଚଟା ଛଅଟା।
ଆଛା ଆଉ କିଏ କୋଉଥିରେ ଆସ କୋଉଥିରେ ଏ ବସ୍।
ଆମ ବାଇକ ରେ ହିଁ ବସ୍ ରେ ବି କିଏ ଆସିବ ସେଥିପାଇଁ ଆମ ବାଇକ ରେ ହିଁ ଆମେ ଆସୁ।
ଆଚ୍ଛା ବାଇକ ରେ କମ୍ଫୋଟେବୁଲ ରେ ଆସ ତିନିଜଣ। ହ୍ୟାଲୋ।
ହଁ କହୁନ।
ବାଇକ ରେ ତିନି ଜଣ କମ୍ଫର୍ଟେବୁଲ ରେ ଆସ।
ହଁ ମୁଁ ମାନେ ମାମା ବାବା ତ ମଝି ମାନେ ଯେମିତି ବସିବା କଥା ତ ବସନ୍ତି ମତେ ମଝିରେ ରଖିଦିଅନ୍ତି ଆଉ।
ଚାପି ହେଇଯାଅ ନ ନା।
ହଁ ଚାପି ହେଲେ ଚଳିବ କଣ ଯାଉଛି ନିଜ ହିଁ ପ୍ୟାରେଣ୍ଟସ୍।
ଆଉ କୁହ। ଆଉ ରାତିକି କଣ ଖାଇବ?
ହାଁ।
ରାତିକି କଣ ଖାଇବ?
ରାତି କି? ଡିନର ତ ଏ ପର୍ଯ୍ୟନ୍ତ ପ୍ଲାନ୍ ହେଇନି ମାତ୍ର ତ ବାଜିିଲା ଏବେ ସା ତ ଡିନର ପ୍ଲାନ୍ ହେଇନି।
ଆଚ୍ଛା।
ହଁ। ଆଉ ତମ ଡିନର ପ୍ଲାନ କଣ?
ଡିନର ଏବେ ତ ମୁଁ ରା ରୋଡରେ ଅଛି ତ ଯାଉଛି ଘରକୁ। ଘରକୁ ଗଲେ ଜଣା ପଡିବ କଣ? ଖାଇବାକୁ କଣ?
ହଁ-ହଁ। ଆଚ୍ଛା, ଆଜି ତାହାଲେ ନନଭେଜ୍ ହେଇଥିବ?
ନନଭେଜ୍ ହଁ, ମାଛ ତ କହୁଥିଲେ କରିବ ବୋଲି। ଚେଞ୍ଜ ହେଇଥିବ କି ନାଇଁ ଜାଣିନି।
ହୁଁ ତମକୁ ମାଛ ଭଲ ଲାଗେ?
ନାଁ, ମତେ ଏତେ ମାଛ ଭଲ ଲାଗେନି, କାରଣ କଣ୍ଟା ବାଛି-ବାଛି କିଏ ଖାଇବ?
ହଁ ସେଇତ ମାଛର ମତେ ବି ସେୟା କଣ୍ଟା ପାଇଁ ପ୍ରୋବ୍ଲେମ୍ ହୁଏ। ଆଉ ତମକୁ ଫେବରେଟ୍ ଫାଷ୍ଟଫୁଡ୍ କଣ?
ଫାଷ୍ଟଫୁଡ୍ ହିଁ ମୋର ଫେବରେଟ୍ କିଛି ନାହିଁ।
ବିରିୟାନୀ ଭଲ୍ ଲାଗେନି?
ସେଇଟା ଫାଷ୍ଟଫୁଡ୍ ରେ ଯାଉନି। ସେଟା ଲଞ୍ଚ ବି କରିପାରିବ, ହେଟା ଫାଷ୍ଟଫୁଡ୍ ମାନେ ସାଙ୍ଗେ ସାଙ୍ଗେ କରିକି ଦବ, ବିରିୟାନୀ କଣ ସାଙ୍ଗେ ସାଙ୍ଗେ କରିକିଦବ। ସେ ସକାଳୁ କେତେ କଣ ପ୍ରିପାରେସନ୍ ସଜ କଲେ ଯାଇଁକି ସେ ପ୍ରିପାର୍ ହୁଏ, ତ ହେଟା ଫାଷ୍ଟଫୁଡ ନୁହଁ ନା।
ତାହେଲେ ଯେମିତି ଫାଷ୍ଟଫୁଡ୍ ରେ ଆସୁଚି ରୋଲ୍, ଚାଉମିନ୍, ଚିକେନ ପକୋଡ଼ା।
ହଁ ମତେ ଟିକେ-ଟିକେ ଚିକେନ୍ ପୋକୋଡ଼ା ଟିକେ-ଟିକେ ଭଲ୍ ଲାଗେ। ସାଙ୍ଗ ମାନଙ୍କ ସହିତ କି କାହା ସହିତ ଗଲେ ଚିକେନ୍ ପକୋଡ଼ାଟା ହିଁ ଆମର ରୁହେ। ଫାଷ୍ଟ ପ୍ରାୟର୍।
ହଁ ଚିକେନ୍ ପକୋଡ଼ା ତ ଟେଷ୍ଟି ଥାଏ ତା ଚଟନୀ ଟା ବି ଭଲ।
ହଁ। ଚଟନି। ନା ମୋମୋ ତ ମୁଁ ଖାଏନି। ଆ ଏଇ ବର୍ଷେ ହେଲା ଗୋଟେ ସାଙ୍ଗ ସହିତ ପଡିକି ଅ ଖାଇବାକୁ ପଡୁଚି ଆଉ। କାହିଁକିନା ତାର ଫେବରେଟ୍ ହେଇଗଲାଣି ବୋଧେ?
ହଁ-ହଁ।
ସେଇଟା ହେଲ୍ଥ ପାଇଁ ଖରାପ୍। ଫିରବି ଖାଇବାକୁ ପଡେ ସାଙ୍ଗ ଫାଷ୍ଟ ନା।
ହଉ ଆପଣ ଖରାପ୍ ଭଲ କୁହନ୍ତୁନି। ଖାଇବା ଜିନିଷଟା ନା।
କହିବା ନୁହଁ? ମୋ କାମ ହେଲା, ସାଙ୍ଗକୁ ସତର୍କ କରିଦବା। ସିଏ ଦି ସତର୍କ ନ ହେଇକିମ୍ ଅଂ ହଁ, ହଁ। ସତର୍କ ନହବ ମତେ ହିଁ ମାରିବ ଆଉ।
ଓହୋ! ଆଉ ତମର ରଥଯାତ୍ରା ପ୍ଲାନ୍ କିଛି ନାହିଁ?
ନା ରଥଯାତ୍ରା ପ୍ଲାନ୍ କିଛି ନାହିଁ, ଯଦି ଛୁଟି ଦି ଚାରି ଦିନ ମିଳିବ କଲେଜ୍ ତରଫରୁ ତାହେଲେଁ -ଏଁ ଗୋଇଙ୍ଗ୍ ଟୁ ଗାଁ ଆଉ। ଗାଁ ଟିକେ ଦେଖା ଦର୍ଶନ କରେଇକି ଆସିବା, ଜମି ପଟା ଟିକେ ଦେଖି ଦେଖି ଆସିବା, କଣ କେ କୋଉଠି କଣ ଚାଲିବ?
ହଁ।
ସେଇ ପ୍ଲାନ୍ କିଛି ନାହିଁ।
ହୁଁ-ହୁଁ।
ଆଉ କୁହ କଣ ତମକୁ କଣ-କଣ ରୋଷେଇ କରିଆସେ?
ମତେ-ଏଁ-ଅ ସବୁ ତ ଆସେ, ମଟନ୍ ଟା ଟିକେ ଆସେନି କଷି ହୁଏନି ମୋ ଦ୍ୱରା କଞ୍ଚା ରହିଯାଏ। ସେଇଟା ହିଁ ଗୋଟେ ପ୍ରୋବ୍ଲେମ୍ ହୁଏ, ନହେଲେ ହଁ ଟ୍ରାଏ କରିଥିଲି ବାକି ନହେଲେ, ଆଉ ବାକି ସବୁ ଆସେ।
ଅହ ବାକି ସବୁ ଆସେ
ଆଁ ହଁ।
ଆଛା, ତାହେଲେ ଟିଫିିନ୍ ଥମେ କାଇଁ ତାହେଲେ ଚାଓମିିନ ନେଇକି ଯାଉଚ?
ମତେ-ଏଁ ଘରେ ହିଁ କମ୍ଫର୍ଟେବୁଲ ଲାଗେ ଶାନ୍ତିରେ ବସି ଖାଇବା ପାଇଁ। ତ ବାହାର ଜାଗାରେ ମତେ କମ୍ପଫର୍ଟବଲ ଫିଲ୍ ହୁଏନି। ତ କେମିତି କୋଉ ଜାଗାକୁ କେମିତି ଆମ ଇଣ୍ଟର୍ନସିପ ହଉଛି ଗୋଟେ ସାଇଡ଼୍ ଉପରେ ରହୁଚି, ସାଇଡ୍ ଉପରେ ଜାଗା ଥିବ କି ନଥିବ ସେଥ୍ ସେଥିପାଇ ଟିକେ ନିଏନି ଆଉ। ଏମିତି ବ୍ରେକ୍ଫାଷ୍ଟ ଭଳିଆ ନେଲେ ଚାଓମିନ ହା ତରେ ଧରିକି ବି ଖାଇ ହେଇଯିବ।
ଆଚ୍ଚା।
ହଁ। ତମେ ଯୋଉ ବିରିୟାନୀ ଖାଇଲ କଉ ହୋଟେଲ୍ ଥିଲା ପାଖରେ?
ନା, ସାଙ୍ଗ ସହିତ ଗଲି ଟିକେ-ଏ ଦୂର। ଫାଷ୍ଟ୍ ତେଲ ପକେଇଲି, ପେଟ୍ରୋଲ ପକେଇଲି ଗାଡିରେ। ତା'ପରେ ଯେନ୍ ହୋଟେଲ୍ ଖୋଜିଲି କୋଉଠି ବିରିୟାନୀ ଭଲ ମିଳୁଚି ତା ମୋ ସାଙ୍ଗ ନାକ ଟିକେ ତେଜ୍ ତ, ସେ ସୁଙ୍ଗି ଦେଇ କହିଦେଲା ହଁ, ଏଇଠି ଭଲ ବିରିୟାନୀ ମିଳୁଚି ତ, ସେଇଠୁ କିଣିଲୁ ଆଉ।
ଆକ୍ଚୁଆଲି ଭଲ ଥିଲା ନା ଖରାପ ଥିଲା?
ଆକ୍ଚୁଆଲି! ଆଭରେଜ୍ ରୁ ଟିକେ ଭଲ ଥିଲା।
ଉଁ, ହୁଁ, ନାଇଁ ମଣିଷ ଖାଇଲା ଭଳିଆ ଥିଲା ତ?
ମଣିଷ ଖାଇଲା ଠୁ ଟିକେ ବେଟର୍ କହିପାରିବ। ଆଭ୍ରେଜ୍ ରୁ ସେ ଭଲ ଥିଲ୍ ଚିକେନ ଦେଇଥିଲା, ତିନି ପିସ୍ ଦେଇଥିଲା। ଆଉ ତାକୁ କହି କୁହାହେଇଥିଲା କଣ୍ଟା ପିସ୍ ଦବା କିନ୍ତୁ ମାଂ ସ ପିସ୍ ଦିଟା ଦେଇଥିଲା ଗୋଟେ କଣ୍ଟା ପିସ୍ ଦେଇଥିଲା। ଏଇଟା ଟିକେ ଅଡ୍ କରି ଦେଇଥିଲା। ଆଉ ଗ୍ରେଭିଟା ପୁରାଁ ଇଏଁ ବହଳିଆ କରିଥିଲା। ଆଉ ଟିକେ ନୁଣ ବି ଅଧିକ ଥିଲା ଗ୍ରେଭିରେ। ଆଉ ଇଏ ଟା ମସ୍ତ୍ ଥିଲା ଅ ପଶ୍ଚିମ ପଟଟା ମସ୍ତ୍ ଥିଲା। ପୁରା ଟଙ୍କ୍ ଟଙ୍କତୋରାଣୀ ପାଣି ଟିକେ ରାଗୁ ରାଗୁଆ ଓଃ ମୋ ସାଙ୍ଗକୁ
ତାହେଲେ ଆପଣ ଆଜି ଭଲସେ ଖାଇଚନ୍ତି ଆଉ।
ଆଜ୍ଞା ସାଙ୍ଗକୁ ଅଫର କଲି ପିଇବା ପାଇଁ କିନ୍ତୁ ସିଏ ତ ତା ଭିତରେ ପକେଇ ଦେଲା।
ଆଚ୍ଛା ଆମେ ନେକ୍ସଟ୍ ଟାଇମ୍ ଦେଖାହଲେ କେବେ କଥା ହବା ଏବେ ପାଇଁ ରହୁଚି।
ହଁ ଠିକ୍ ଅଛି।
ଆପଣ କାଟିି ଦିଅନ୍ତୁ।
ଆଜ୍ଞା।